କଣ? କାହିଁ କଣ ଏମିତି ବିଲବାରି ଏମିତିଆ, ଏମିତି ବିଲବାରି ଆଉ।
ଓହୋଃ! ଆଉ କଣ କୁହ ଭାଇ?
ସେମିତି ଆଉ।
ତମେ କଣ କରୁଛ କି ଏବେ?
ବିଲବାରି ଆଉ, ଚାଷ ହଉଛି ଆଉ।
ହୁଁ, ହୁଁ। ଚାଷ କରୁଛ, ଚାଷରେ କଣ କଣ କେମିତି କଣ ହୁଏ ଚାଷ? ଆମର ହୁଏ ଅଣ୍ଡା ଚାଷ।
ଧାନ ଫାନ
ଆଇଁଷ କଥା କହିବନି କିଛି, କଣ?
ଧାନ ଫାନ କରେ ଏମିତି ଆଉ।
ଓହୋଃ! ଏଇଟା କଣ ତୋଳି ଫୋଳି ମାର ନା କଣ?
ହୁଁ, ହୁଁ।
ଆଚ୍ଛା, କଣ ଖାଇଥିଲ ତମେ?
ଖାଇଥିଲି ସେଇ ପଖାଳ ଆଉ।
ଓହୋଃ! ଆଉ କଣ କୁହ ଭାଇ?
କାହିଁ କଣ ଏଇନେ ତ ବର୍ଷା ହଉଛି ଯେ ବର୍ଷା, କାଁଳିଆ କରୁଛି ଆଉ।
ଓହୋଃ! ଓହୋଃ! ଆଚ୍ଛା, ଏମିତି ତାହାଲେ। ଆଉ ଭାଇ ଯୋଉ କଣ କହୁନାହାନ୍ତି କୋଉ ହାଁତେ ପଢ଼ାପଢ଼ି କରିଛ ଆପଣ?
ଦଶମ ଆଉ ଦଶମ ପରେ ପଢ଼ିଲନି?
ନାଇଁ ପଢ଼ିନୁ ଆଉ।
ଓଉ ହୋ। କଣ ପାଇଁ ପଢ଼ିଲନି?
ଏମିତି ଚାଷ ଟାଇମ ଚାଷ ବାଷ କରାଯାଉଚି ଆଉ।
କଣ?
ଚାଷ ବାସ ହୋଉଚି ଯେ ଆଉ ପଢିନି ଆଉ।
ଓହୋ ଚାଷରେ ତମେ କଣ କଣ ଜାଣିଚ ସବୁ?
ଏ ଖତି ମରା ସେ ବିଲ ରୂଆ।
ଓଁ ଆଉ ତମେ କୋଉ କୋଉ ଜାଗାକୁ ବୁଲି ଯାଇଚ?
ଏଇ ଥର ଯାଇଚି, ବିଲ ବାରି ଆଉ ଯାଈଚି ଆଉ।
ବିଲ ହେଲେ ଚାଷ କାମ ଛାଡ଼ିକି ଆଉ କଣ କାମ ଜାଣିଛ?
ଆଉ ଏମିତି ରଙ୍ଗ କାମ ସବୁ କାମ ଆଉ।
ରଙ୍ଗ କାମ ଜାଣିଚ ରଙ୍ଗ କାମ କେମିତି କଣ କରାଯାଏ କହିଲ? ମତେ ଟିକେ କହିଲ
ହଁ ଭଲ ଫଲ
ଓହୋ। ଆଚ୍ଛା ଆଉ ଯେଉଁ ଆଉ କଣ କାମ ଜାଣିଚ?
ଆଉ ଏମିତି ଆଉ ସେମିତି ଗାଁରେ ଏମତି କାମଦାମ କରଚୁ ଆଉ।
ମାର୍ବଲ କାମ ଯା କେତେଟାରୁ କେତେଟା ପର୍ଯ୍ୟନ୍ତ?
ଏଇ ଯାଏ ସାତଟାରୁ ପାଞ୍ଚଟା।
ସାତଟାରୁ ପାଞ୍ଚଟା।
ହଁ।
ଆଚ୍ଛା। ସାତଟା ରୁ କଣ ଖାଇକିନା ଯାଅ ନା କଣ କଷ୍ଟ ଲାଗେ କାମ ମାର୍ବଲର ନା ମାନେ ଭଲ ଲାଗେ?
ସେ ଏମିତି ଟିକେ ଆଉ ଖାଇ
ଖାଇ ମିଳେ କାମ ଆଉ କେତେ ଟଙ୍କା ଦରମା ମିଳେ? ନା ଦିନ କିଲା ନା ସାପ୍ତାହିକ ନା ମାସିକା?
ସେଇଦିନକୁ ଚାରିଶହ ପଚାଶ ଆଉ।
ଆଚ୍ଛା ଚାରିଶହ ପଚାଶ ତମେ ଘରକୁ କେତେ ଦିଅ ନା କିଛି ଦିଅନି?
ସେଇ ମାସ କରି ବାର ହଜାର ଦିଏ ଆଉ।
ଆସ ବାର ହଜାର ଦିଅ।
ହଁ।
ହଁ ହଁ। ଆଚ୍ଛା ଏମିତି କଥା। ଆଉ କଣ କରୁଚୁ?
କୋଉଦିନ କାମ ଯାଏ କୋଉଦିନ ଯାଏନି ଆଉ।
ମାଛ ମାଛକୁ ତମେ କେତେ ଦିନ କାମ କର
ଏଇତି ଦି ତିନି ଚାରିଥର ବନ୍ଦ କରିଦିଅ ଆଉ। ଦେଖ
ଆଜ୍ଞା ମିତାଲି କଥା ଆପଣ କୋଉଠି
ଏଇ ବାନ୍ଧାରୀ
ବନ୍ଧ ଆଚ୍ଛା ପହରା ତମେ ଶିଖିଚ?
ହଁ।
ହଁ।
ହଁ।
ହଁ ପହଁରା କେମିତି ଫାଷ୍ଟ ଶିଖିବ କଲେ ମତେ ଟିକେ ମୁଁ ଶିଖି ପାରୁନି ପହଁରା?
ଆଗେ ହାତ ବାଟେଇବ ତାପରେ ଗୋଡ ବାଟେଇବ।
କେଉଁଠ।
ହୁଁ ଗଳ ପାଣିକି ଯିବ ଆଗେ ହାତ ବାଡେ ଗୋଡ ବାଡେଇବ ଆଉ
ହଁ ହଁ ହାତ ବାଡେଇବ ଗୋଡ ବାଡେଇବ ତାପରେ ଧୀରେ ଧୀରେ ପହଞ୍ଚିବ ଆଉ ନା କଣ
ହଁ
ହୁଁ ହୁଁ ଆଉ କଣ ତମ କଣ ଜାଣିଛ ତମ ଗାଁ ରେ କଣ କଣ ଗଛ ଅଛି ତମେ କେବେ ଜଙ୍ଗଲକୁ ଯାଇଛ ତମ ଗାଁରେ ଜଙ୍ଗଲ ଅଛି?
ହଁ
କଉଁ କଉଁ ତମୋଲ ଅଛି
ପଠାଶ ଇଏ କାଳୁଆ ମାଛ
ଓ ହୋ ପୁଣି ଯାଇଛ କାଠ ଆଣିଛ ତବେ
ପାଠ ସେମିତି ଯାଇକି ଆଣିଛେ ଆଉ ଶାଳୁଆ ଆଉ
ଓଁ ହୋ ହ ଏବେ କଣ କରୁଛ?
ଏବେ ଏଇଠୁ ବଅ ବହୁଛି ଆଉ ଆମ୍ବଛଆକରେ ଆଉ
ଆମ୍ବ ଗଛ ଏଟା କହ ମାନେ ଆମ୍ବ ଅଥ ମିଠା ଆମ୍ବ କୁଏନା ନା ଆମ୍ବିଳା
ସେଇ ମିଥା ଆଉ
ଆଚ୍ଛା ଏମିତି ତଳେ କଥା ଆଛା ଆଉ ଯୋଉ ତମ ଗାଁ ରେ ବା କି କି ଗଛ ଅଛି?
ସେଇ କଇଆ ଅଛ ଉ ଆମ୍ବ ଅଛ
ଆଉ
ଆ ବାଉଁଶ ଅଛ
ଆଉ ହଉ
ଆକାଶ ଅଛୁ
ଆଛା ଆଉ
ଚା ସମଛ
କାଉ
ପିଜୁଳି ଗଛ
ସେ ଗଛ ଅଛି ତାହେଲେ
ବିନା ଅଛ
ଆଚ୍ଛାଆ
ତିନିଶ ପଛଆତ ଅଛି ଆଉ
ଆଚ୍ଛା ଏମିତି ତାହେଲେ ଆଉ କଣ ଭାଇ ଜାଣିଚ ତମେ ଏ ସବୁ ବିଷୟରେ
ଆ ମୁଁ ଜାଣିଚି ଆଉ
ମାନେ ଯୋଉ ଧାନ ମାନେ ଯୋଉ ଫାଷ୍ଟ କଣ ଧାନ ବିଷୟ ଗଛ ବିଷୟରେ କଣ ମାନେ ବିଶେଷ କିଛି ଜାଣିଛ? ଆଃ କେମିତି ଘରାରେ ତାକୁ ଫାଷ୍ଟ କେମିତି ହୁଏ। କାଟାଯାଏ କେମିତି କରାଯାଏ ମତେ ଟିକେ ସମ୍ପୂର୍ଣ୍ଣ ଭାବରେ ବୁଝେଇ ପାରିବେ।
ଫାଷ୍ଟେ ତଳି ପକେଇବେ ଯୋଉ ପାଣି
ଧାନ ରଖୁଆଟେ ହ
ତିନି ଚାରି ଦିନ ପାଣି -ପାଣି ଦେବେ ତା ପାଣି ଦେଇସାରିଲା ପରେ ଚେରା ହବ। ଆ ବିଲ କାଦା ହବ କାଦେଇକି ପକା ହବ।
ଓହୋ କାଦେଇବ ମାନେ ଗୋଡ଼ରେ କାଦେଇବ ନା କିଛି ଗାଡି ଫାଡି ଯନ
ଟାକ୍- ଟ୍ରାକ୍ଟର କଦାହବ।
ଆଚ୍ଛା
ଟ୍ରାକ୍ଟର କାଦେଇଲା ପରେ ତାପରେ ଏଇ ତଳି ପକା ହବ।
ହୁଁ।
ତଳି ଉଠିଲେ ଫୁଣି ଥରେ ରୁଆ ହବ କା-କାଦା ହେଇକି ରୁଆ ହବ।
ହୁଁ ଏଇଟା ସବୁ କେତେ ଦିନ ପରେ ଡିସଟାନ୍ସ ମାନେ କେତେ ଦିନୁକୁ ଥରେ ଏଇଟା କରାଯାଇ ପାରିବ।
ଉଁ ତଳି ଭଲି ବଢି ସାଇଲା ପରେ ଆଉ ତାପରେ ସାର ଫାର ମାରା ହବ। ତଳି ବଢି ସାଇଲା ପରେ ସାର ଫାର ମାରିକି ତା ରୁଁ ତଳି ମାରିବେ ତାପରେ ରୁଆ ହବ କାଦା ହେ ତାପରେ ବି ତାପରେ ବିଲ ଆଛା ହବ ସାର ମାରି ତାପରେ ହିର ଦେଖା ଯିବ ତାପରେ
ଏମିିତି ତାହେଲେ କଥା।
ତାପରେ ଧାନ କାଟା ହବ ଆଉ।
ଧାନ କଟା ହବ ଏମିତିରେ ମାନେ ଫାଷ୍ଟେ ମାନେ ଏ ଯୋଉ ସାର ପକା ମାନେ ଉଁ ଉଁ ଫାଷ୍ଟେ ଖତ ପକା ହବନି ଏଇନା ବିଲରେ।
ବିଲରେ ପକା ହବ ବିଲ ବିଞ୍ଚା ହବ।
ଫାଷ୍ଟ ଖତ ପକା ହବ ବିଲରେ ବିଞ୍ଚା ହବ ତାପରେ ଚାଷ କରାହବ।
ହଁ ଖ-ଖରାଟିଆ
ଖରାଟିଆ ଚାଷ ବା ଖରା ଚାଷ ପରେ ତାପରେ କେତେ ମାସ ପରେ ଇଏ ଚାଷ ହବ?
ତାପରେ ହବ ଆଉ ଇନ୍ତି ଦଶ କୋଡିଏ ଦିନି ପରେ ଆଉ।
କେଉଦିନ? ଦଶ କୋଡିଏ ଦିନି ପରେ କୋଡିଏ ଦିନ ପରେ ଚାଷ ଅ ସଇଲା ପରେ ତାପରେ ଏଁ ଉ ଧାନ ମଞ୍ଜିରାକୁ ଆଣିକିନା ରଖିଥିବେ ଧାନ ମଞ୍ଜିରେ ପାଣି ବତୁରା ହବ ତିନି ଦିନି ଅଛି ଚାରି ଦିନି ବତୁରା ହବ। ତା ଦ୍ଵାରା ଗଛ ସୃଷ୍ଟି ହବ। ଗଛ ସୃଷ୍ଟି ହେଇସାଇଲା ପରେ ତାପରେ ବିଲ ଟାକୁ କାଦା ମାନେ ଯୋଉ କାଦୁଅ ମାନେ ଯୋଉ
କାଦୁଅ କରିବେ ତାପରେ ତଳି ପ-ପକେଇବେ। ତଳି ପକେଇ ସାରିଲା ପରେ ଉଁ ତଳି ମାରିକି ଫୁଣି ଥରେ କାଦେଇକି ବିଲ ରୁଇଁବେ।
ଅହୋ।
ତା ବିଲ ଆଛା ହବ ତାପରେ ଏ ଫସଲ ବାହାରିବ।
ଆଚ୍ଛା ଏମିତି ତାହେଲେ।
ହଁ।
ତା ଆଉ ଏ ଯୋଉ ତମ ଗାଁ ରେ ନଡିଆ ଗଛ ଅଛି? ହାଲୋ।
ହୁଁ।
ତମ ଗାଁ ରେ ନଡ଼ିଆ ଗଛ ଅଛି?
ନଡ଼ିଆ ଗଛ ନା ଅଛି ଆଉ।
କଣ? ଅଛି କେ ତେ ସଂ ବହୁତ ପ୍ରବଳ ଯେନ୍ତି ମାନେ ଆମ୍ବ ଅଛ ଭଳିଆ ଅଛି ନା କମ୍ କମ୍ ଅ
ଉଁ କମ୍ କମ୍ ଅଛି ଆଉ କମ୍ କମ୍ ଅଛି।
ଆଚ୍ଛା ଏମିତି ତାହେଲେ କଥା। ଆଉ ତମ ଗାଁରେ ଏଇ ଯୋଉ କଇଁଆ ଗଛ ଫଇଁଆ ଗଛ ଗୁରା ଅଛି କଇଁଆ ଗଛ? କୋଳି ଗଛ ଅଛି।
ହଁ ହଁ ଅଛି ଦଏରେ ବଏ ଅଛି ଅଛି ଆଉ।
କଣ?
ବହେ ଅଛି ଆଉ।
କଇଁଆ ଗଛ ସବୁଥିରୁ ବହେ ଅଛି। ଆଚ୍ଛା ଏମିତି ତାହେଲେ ଆଉ କଣ ଗଛ ଅଛି?
ଖଜିର ଗଛ ଭଏ ଅଛି ଆଉ।
ଏତିକି ଟାଇମ ମୋ ସହିତ କଥା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣ ମୁଁ ଯୋଉ କୋଶ୍ଚିନ ପଚାରି ଥିବାରୁ କୋଶ୍ଚିନ ର ଆନ୍ସର ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଏଥିପାଇଁ ମୁଁ ରହୁଛି। ଧନ୍ୟବାଦ ଜୟ ଜଗନ୍ନାଥ।